ତ
ଶୁଭ ସନ୍ଧ୍ୟା।
ଆଉ କଣ କରୁଚ?
କଣ କରୁଚି? ମୁଁ ଟିକେ ବାହାରେ ଟିକେ ପବନ ଖାଉଚି। ଗରମ ଲାଗୁଚି।
ମୁଁ ବି ସେ ମୁଁ ବି ଭାର ରେ ହିଁ ବୁଲୁଚି। ଘରମ ପାଇଁ
ହଁ ପରା ପ୍ରବଳ ଗରମ ଲାଗୁଚି। ମାନେ ଏବେ ଟିକେ ଥଣ୍ଡା ଲାଗୁଚି ଆଉ।
ହୁଁ ଏଟା ଗୁଳୁ ଗୁଳି ଗରମ ହଉଚି।
ହଁ ଗୁଳୁ ଗୁଳି ଗରମ ଏବେ ଟିକେ ସେମିତି ହିଁ ହବ। ଏବେ କାଇଁ କୁହତ ମାନେ ବର୍ଷା ହଉ ଅଛି ନା ମଝିରେ ମଝିରେ। ସେ ବର୍ଷା ହେଇଯାଉଚି। ଏପଟେ ଖରା ହେଇଯାଉଚି। ସେଟା ଦିଟା ମିଶିକିନା ଏମିତି ଗୁଳଗୁଳି ହଉଚି।
ହୁଁ।
ଆଉ କଣ କରୁଥିଲ?
ଏମିତି ତ ବାହାରେ ବସିଚି ଆଉ।
ହୁଁ ହୁଁ ହୁଁ କଣ ଖାଇଦେଲ କି ଟିଫିନ୍ ଏବେ?
ଏଭିନିଙ୍ଗୀ ରେ।
ହୁଁ।
ନା କିଛି ଖାଇନି ଏବେ, ଗରମ ପାଇଁ ବି କିଛି ଖାଇବାକୁ ଇଚ୍ଛା ହିଁ ହଉନାହିଁ।
ଇଚ୍ଛା ହଉନି କି ହେଇ ଭୋକ ବି ଲାଗୁନି ନାଇଁ କି ହୁଁ ହୁଁ। ସିଧା ତାହେଲେ ଯାଇକି ରାତିରେ ଖାଇବ।
ହଁ ଅଧ ରାତିରେ ଖାଇବି ଆଉ।
ହଁ ହଁ ପାଣି କେତେ ପିଇଥାଉ ଦିନକୁ?
ହଁ ପାଣି ପିଉଚି, ତିନି ଚାରି ବୋଟଲ ତ ପିଉଚି।
ହୁଁ ହୁଁ ହୁଁ ହୁଁ ଠିକ ଅଛି ସେତିକି। ତିନି ଚାରି ଲିଟର ପିଇବା କଥା ଆଉ ଦିନକୁ।
ହୁଁ ଏଇ ଖରା ପାଇଁ ତ ଖାଲି ପାଣି ପିଇବାକୁ ଇଚ୍ଛା ଲାଗୁଚି, ଥଣ୍ଡା ପାଣି।
ହଁ ଥଣ୍ଡା ପାଣି ଯେ, ଥଣ୍ଡା ପାଣି ମାନେ ବୋହୁତ୍ ଥଣ୍ଡା ପାଣି ପିଅନି। ବହୁତ୍ ଥଣ୍ଡା ପାଣି ପିଇବ ବୋଲେ। ବଡି ଇନବାଲାନ୍ସ ହେଇକି। ପୁରା ତୁମକୁ ଥଣ୍ଡା ହେଇଯିବ ପୁରା।
ନାଇଁ ବୋହୁତ୍ ଥଣ୍ଡା ପାଣି ପିଇ ବିି ପାରୁନି ମୁଁ। ନର୍ମାଲ୍ ପାଣି ହିଁ ଭଲ୍ ଲାଗୁଚି। ହୁଁ। ସେ ଫ୍ରିଜ୍ ରୁ ପାଣି ତ ମୁଁ ପିଇବି ପାରୁନି।
ହଁ ମୁଁ ବି। ସେମ୍। ସେରା ଟିକେ ନର୍ମାଲ୍ ହେଲା। ପରେ ଯାଇକି
ହୁଁ।
ବେଶୀ ପୁରା ଥଣ୍ଡା ଥିଲେ ସେଟା ପିଇ ହୋଉଛି। ଦାନ୍ତ ଫାନ୍ତ କେମିତି ବଥେଇ ଯାଉଚି।
ଏ ହଁ ହୁଁ।
ଆହୁରି ଏବେ ତ ଖାଲି ଦାନ୍ତ ବଥା ହୋଉଛି ଯେ, କୁହନା ଦାନ୍ତ ପାଇଁ ଗୋଟେ।
ହୁଁ ହୁଁ ହୁଁ। ଠିକ୍ ଠିକ୍ ଠିକ୍। ଆଉ ତମ ଗାଁରେ ସେ, ପାଣି ଛତ୍ର କରାହେଇଛି ନା ନାଇଁ? ଯୋଉ ଦୋଉଚନ୍ତି? ହଁ ହଁ ହଁ ଜଳ ଛତ୍ର ଯୋଉ କହୁଛନ୍ତି। ହଁ।
ଏ ପଞ୍ଚାୟତ ଫ୍ରଣ୍ଟରେ କରହେଇଛି ଆଉ
ଓହୋଃ। ଗୋଟେ ହେକା ହେଇଛି ନା? କେତେଟା କରା ହେଇଛି? ହୁଁ ହୁଁ। ପାଣି ଦୋଉଛନ୍ତି?
ହୁଁ ହୁଁ। ଦୋଉଚନ୍ତି ପାଣି। ପାଣି ନାଇଁ ନାଇଁ ନାଇଁ ସେଇଟା ରଖି ଦୋଉଛନ୍ତି। ସେଠୁ କାଢିକିନା ପିଉଛନ୍ତି। ପାଣି ଆଉ।
ଆଉ ହଁ ହଁ। ମାଠିଆ ଯାକ ରଖା ହେଇ ଯାଉଥିବ ନା?
ମାଠିଆ ରେ ହିଁ ରଖୁଚନ୍ତି।
ତାହେଲେ ଏଇ ଜଳ ଛତ୍ରଟା ମାନେ ସେଟା କୋଉ ତରଫରୁ ଆସୁଛି ପଞ୍ଚାୟେତ୍?
ହଁ ପଞ୍ଚାୟତ ଥ୍ରୋରୁ ହିଁ।
ଓ ହୋଃ। ଆଚ୍ଛା ଆଚ୍ଛା। ତ ସେଇଟା ଗୋଟେ ଆମ ପଟେ ବି ଏମିତି ଦିଆ ହୋଉଛି ଯେ, ଆଗରୁ ମାନେ ମୁଁ ଯେତିକି ଜାଣିବାରେ ସେ ପାଣି ଯିଏ ଦୋଉନଥିବ? ସେଠେଏ ଜଣେ ବସିଥିବେ, କିଏ ଗୋଟେ? ଆଉ ଦଉଥିବେ। ଏବେ କେମିତି କରୁଛନ୍ତି। ମୁଁ ଜାଣିନି।
ନାଇଁ ସେଟା ରଖି ଦଉଛନ୍ତି।
ମାଠିଆରେ ପାଣି ଫୁଲ୍ କରିକି ରଖି ଦୋଉଛନ୍ତି। ସେଟା ଘୋଡ଼େଇକି ରଖି ଦୋଉଛନ୍ତି। ଆଉ ସେଠି ଗୋଟେ ମଗ୍ ଟେ ରଖି ଦଉଛନ୍ତି।
ଯିଏ ଆସିକି ପାଣି ପିଇକି ଯାଉଛି ଯାହାକୁ ଶୋଷ ଲାଗୁଥିବ ଆଉ।
ଆଉ ପାଣି ଫାଣି ଯଦି ସରିଯିବ ମାଠିଆରେ।
ଆଉ ଫୁଲ୍ କରି ଦୋଉଥିବେ ହଁ।
ଅ ହଉ ଆଚ୍ଛା ଆଚ୍ଛା।
ସେଥିରୁ ପାଣି କେବେ ପିଇଛ ନା ନାଇଁ କି।
ପିଇଚି ପିଇଚି ହଁ ବଢ଼ିଆ ଥଣ୍ଡା ହୋଉଛି ହଁ ହଁ। ମାନେ ସେତ୍ ସେ ଦୋକାନର ପାଣି ପଛେ ଏତେ ଭଲ୍ ଲାଗୁନି। ସେଇଟା ହଁ ବଢ଼ିଆ ଲାଗିବ ପିଇବାକୁ ହୁଁ। କିନ୍ତୁ ଏଇଟା ଗୋଟେ ଯେ ସେ କିଏ ରହୁ ନାହାନ୍ତି ସେଠେ ସେ ପାଣି, ଫାଣି ମାନେ ଭଲ ଥିବ ବୋଲି ତ ଭଲ କଥା।
ହୁଁ ଯିଏ ଯଦି ଟିକେ ବେଶୀ ଇଏ ବାଲା ସଫା ସୁତୁର୍ ବାଲା ନାଇଁ କି ତାକୁ ଟିକେ ଭୟ ଇଏ ଲାଗିବ ନା ପାଣି କେବର କିଏ ଯଦି ପାଖରେ ଥାଆନ୍ତାସେ ଯେ ତେବେଳେ କହିଲେ ନାଇଁ କି ପଚାରିଦବ ଯେ ପାଣି ଆଜିର ନା ଏବେ ରଖିଛ କିଛି ପାଣି ମାନେ ଅସୁ ଧୁଇ ଧାଇନେ ବୋଲି ପଚାରିକି ପିଇ ଦବ।
ସେଇଆ ସେଇଆ।
ଆଉ ଯାହାକୁ ତ ଶୋଷ ଲାଗୁଥିବ କହିଲେ ସିଏ ଯାହା। ଏତେ ପାଣି ହେଲେ ପିଇବା ଟା ପିଇବନି ପାଣି ହୁଁ। ତାପରେ ଆଉ ଗୋଟେ କଥା ଜଳଛତ୍ର କରୁଛନ୍ତି ବୋଲେ ଭଲ ହିଁ ପାଣି ରଖିଥିବେ ନା ନାଇଁ।
ହଁ ଭଲ ନାଇଁ ମାନେ ଦେଖ। ସେମାନେ ତ ଭଲ ରଖୁଥିବେ କିନ୍ତୁ ଯୋଉମାନେ ପିଇବାକୁ ଯାଉନାହାନ୍ତି ଗୋଟେ ଗୋଟେ। ଦୁଷ୍ଟ ଲୋକ ଯାଉ ନଥାଉଛନ୍ତି। ସେ କଣ ପକେଇ ଦେଇଥିବେ କଣ କରିଥିବେ ବୋଲେ ନାଇଁ ସେଇ ସେଇ କଥାଟା କହୁଛି ମୁଁ।
ଠିକ ଠିକ ହୁଁ।
ହେଇଥିବା ବେଲେ ବିଜା ର ଷେଇଟା।
ହୁଁ।
ସେଇରା ମାନେ କିଏ ଦେଖିବାକୁ ନାହାନ୍ତି ନା ସେଠି। କିଏ ଗୋଟେ ସେଟି ଦେଖୁଥିବ ବୋଲେ ସିନା।
ଉଁ।
ଏବେ ତ ଆଉ ପିଉନି ଏବେ ତ ଆମେ ଯାଉନୁ ନା କୁଆଡେ ବାହାରକୁ ବି ବୁଲାବୁଲି।
ହଁ ଏ ନା ଯାଉନି। ଏଇ ଖରାରେ କୁଆଡେ ଯିବ ବୋଲେ ନଅଟା ନହୁଉନ। ଖରା।
ସେଇଟା ତ କି କଣ ଏମିତି। କୁଆଡ଼େ କାହାର କଣ ବର୍ଥଡ଼େ ପଡ଼ିଲାଗି କଣ ଗଲେ କେବେ କେବେ ଯାଇଥାଉଛି।
ହଁ ଆଉ ଏବେ ବି ଭୁଜି ହଉ କି। ଭୁଜି ହଉ ବା ବାର୍ଡେ ହଉ ଯାହାବି ହେଲେ ବି ରାତିରେ ହିଁ କରୁଛନ୍ତି।
ହୁଁ ହୁଁ ହୁଁ ମାନେ ଭୋଜି ଟା ତ।
ହଁ।
ହ ହବ ରାତିରେ ରଖିଦେଲେ ପୁରା ବଢିଆ। ରାତିରେ ରଖିଦେଲେ ଲୋକମାନେ ଯାଇକି ଆରାମ ସେ ଖାଇ ବିି ପାରିବେ। ଆଉ ଦିନ ବେଳା ଏତେ ଖରାରେ ଝାଳ ଏପଟେ ବୋହି ପଡୁଥିବ ହୁଁ।
ହୁଁ।
କେମିତି ଖାଇବ ସେଟା।
କେମିତି ଖାଇବ ଖରାରେ ଭୁଜି ଖାଇଯିବାକୁ ହେଲେ ଭଲ ଲାଗୁବ କି।
ହଁ ସେଇଟା ତ ଖାଇଯିବାକୁ ଭଲ ଲାଗିବନି ସେ ଖାଇବା ବି ଗରମ ଗରମ ଥିବ ଏପଟେ ଝାଳ ବୋହି ପଡ଼ୁଥିବ। ମାନେ ବଡ଼ କଷ୍ଟ ଲାଗିଯାଉଥିବ ଖାଇବାକୁ ଇଚ୍ଛା ବି ହେବନି ସେଇଟା ତ।
ଇଚ୍ଛା ବି ହଉନଥିବ ଖାଇବାକୁ। ଏଟା ଭୋକ ଲାଗୁଛ ନା ଭୋଜି କୁ ଯାଉଛୁ ମାନେ ଏଇ ଆଇଟମ ଖାଇବୁ ସେ ସବୁ
ହୁଁ। ଆଉ ସେ ଗରମରେ ତମେ ଖାଇ ପାରିବନି ପୁଣି ସବୁ ଜାଗା ଜିନିଷ ବି ଗରମ ଥିବ ନା।
ଆଉ ତ ତାପରେ ଆଉ ତ ଝିଅ ପିଲାମାନଙ୍କର କ କଥା କହଲା ମେକପ୍ ଫେକପ୍ ନେଇକି ଯାଇଥିବେ।
ଗୋଟେ ଝାଳ ଫାଳ ହେଇଗଲେ ଗଲା। ସେଥିପାଇଁ କଲି ଷ୍ଟାଇଲିଶ ରେ ଟିକେ ଖାଇଦେଇକିନା
ପାଉଡର ଖରାପ ହେଇଯିବ ନାଇଁ ମୁହର ମାନେ ବୋହିଯିବନି ଝାଳରେ ସେଟା। ୟାଡେିଆଡେ ହେଇଯିବନି।
ହଁ।
ମେକଅପ୍ ଟା ଆଉ ଗୋଟେ ଯୋଉ ଲମ୍ବା ଡ୍ରେସଟେ ଯୋଉ ଲଗେଇକି ଯାଇଥିବ। ସେଇଟା ଆହୁରି ଏକ୍ସଟ୍ରା ଉସିଲା ଭଳିଆ ଲାଗିବ ଉପରକୁ। ଠିକ୍ ରାତିରେ କଲେ ହିଁ ଠିକ୍।
ହଁ ରାତି ଭୋଜି ଟା ହିଁ ଭଲ ଲାଗୁଛି ଖରା ଦିନର ଭୋଜି। ଭଲ ଲାଗିବ ବି ଯିବାକୁ ବି ଭଲ ଲାଗିବ ଫ୍ରେଶ ହେଇକି।
ହୁଁ ଫ୍ରେଶ ହେଇକି ବି ଯିବ ଗାଧା ଫାଧା କରିଦବ ଆରାମ ସେ ଫ୍ରେଶସ ହବ ବାହାରିବ ଯିବ। ଆଉ ରାତିରେ ଥଣ୍ଡା ଥଣ୍ଡା ପବନ ବି ହଉଥିବ ନା ବଢିଆ।
ହୁଁ ଖାଇକି ତାପରେ ଖରା ଦିନ ଟା ରାତି ଟା ଟ ଲେଟ୍ ହେଇଗା ନା।
ହଁ ହଁ ହଁ ହଁ ତମେ ସାରା ଟିକେ ଲେଟ୍ ହେଲେ ବି ଚଳିବ।
ଚଳିବ ହେଲେ ଜଣା ପଡୁନାହିଁ ଶୀତ ଦିନ ହେଇଥିଲା ନା ଆଉ ଥଣ୍ଡା ଲାଗୁଛି କିଏ ଯିବ।
ହ ହଁ ସେଇଟା ଏଇଟା ଓଲଟା ହେଇଯାଉଛି ନାଇଁ ଶୀତ ଦିନରେ ଦିନ ବଳା ଖାଇବା ଠିକ ଭୋଜି ଟା ଆଉ ଖରାଦିନରେ ରାତିବେଳା ଠିକ୍।
ଆଉ ବର୍ଷା ଦିନରେ?
ବର୍ଷା ଦିନରେ ତ କେଉଁବେଳା ବି ଠିକ୍ ନାହିଁ। କାହିଁ ନାି ବର୍ଷା ତ କେତେବେଳେ ବି ହେଇପାରେ ନା। ହଁ ବର୍ଷା ଦିନରେ ପ୍ରାୟ ଦେଖ କହୁଥିବ ରହୁଛି କି ଭୋଜି ଯାକ ଏମତି ମାନେ ବାହାଘର ଭୋଜି କି ଅଲଗା କଣ ଏନଗେଜମେଣ୍ଟ କି ଏମତି ଟାଇପ ର ଭୂତି ଯାକ ରହୁନି ତ ଖାଲି ବାର୍ଡେ ଫାର୍ଡେ କଣ ଜନ୍ମଦିନ ହେଇଥିବ ବୋଲେ ସେ ଜନ୍ମଦିନଟା ତ ଆଉ ଘୁଞ୍ଚି ହବନି ନା। ଜନ୍ମଦିନ ଟା ଏଗା ହଉୁଥିବ। ମାନେ ସେ ଦଶା ଘର କି ଜନ୍ମଦିନ ଏ ଯାକ ଖାଲି ହେଉଥିବ। ଆଉ ବାକି ଜାକ ଏମିତି ହେଉନି ପ୍ରାୟ ବର୍ଷା ଦିନ ସେମାନେ ଶୀତ ଦିନ ଆଗା ରଖୁଛନ୍ତି ଶୀତଦିନ ନହେଲେ ଏଇ ଖରା ଭିତରେ ରଖିବି। ଡେଟା
ହଁ ଫେବୃଆରୀ ମାର୍ଚ୍ଚ ଆଉ।
ହୁଁ ହଁ ଫେବୃଆାରୀ ମାର୍ଚ୍ଚ। ହଁ ତାପରେ ଡିସେମ୍ବର ଆଡକୁ ସେପ୍ଟେମ୍ବର ରୁ ସେପ୍ଟେମ୍ବର ରୁ ଠିକ୍। ସେପ୍ଟେମ୍ବରରୁୁ ପୁରା ସେପଟେ ବଢ଼ିଆ ପୁରା। ଫେବୃୟରୀ ଜାଣି ତ ବଢ଼ିଆ ଏତେ ବି ଖରା ହେବନି ତାପରେ ସିନା ଟିକିଏ ଟିକେ ବଢ଼ିଯାଉଛି।
ନାଁ
ତମର ବାକି ଗାଁରେ ଅଛଯେ ଭୋଜି ଗୋଟେ ଗୋଟେ ଖାଇବାକୁ ମିଳୁଛି ନାଇଁ କି?
ହେଏ ମିଳୁଛି ଆଉ।
ମାନେ ମାସକୁ ଥରେ ତ ଯାଉଥିବ ଏକା।
ହଁ ହଁ ଏବେ କିନ୍ତୁ ଦିଇଟା ଭୋଜି ଖାଇଦେଇଛି ଆହୁରି ବାର୍ଥଡେଇ ଭୋଜି ଦିଇଟା ଆଉ
ହୁଁ ହୁଁ ହୁଁ କଣ କଣ ହେଇଥିଲା ବାଟରେ ଆଇଟମ।
ହଁ ହେଇଥିଲା ଭାତ ଡାଲି, ଚିକେନ, ମଟନ୍। ଖଟା, ପାଇସ୍, ଆହୁରି ପାଇାଇସ୍, ଆଉ ମିଠା
ହୁଁ ହୁଁ।
ମିଠା, ଆଉ କାକରା।
ନାଁ ଏ ଯେଉଁ କାକରା, ମାନେ କାକରା ପିଠାଟା ତ।
ହଁ ହଁ, କାକରା ପିଠା
କାକରା ପିଠା, ମାନେ ତାଙ୍କେ ବନେଇଥିଲେ ପୁରା ନିଜେ ନାଁ, ଏମିତି ଅର୍ଡ଼ର ଦେଇ ଦେଇଥିଲି।
ନାଁ ବୋଧେ ଅର୍ଡର ଦେଇଥିଲି
ଓହୋ।
ଏତେ ସାରା କିଏ ବନେଇବ କୁହ ତ ଭୋଜିଟାରେ
ହଁ ହଁ ସେଇଟା ବିି ମାନେ ପିଠାଟା କହିଲନା ସେ ପିଠା ଯାକ ଘରେ ବନା ହେଥାଉଛି ପ୍ରାୟ
କାକା ପିଠା ଅର୍ଡର ଦେଇଦେଲେ ତାଙ୍କ୍ କରିକିନା ଦେଉନାହାନ୍ତି ଏତିକି ଦରକାର ଦେଢଶହ ନାଁ
ଓହୋ ମାନେ ସେଟା ପୁରା ସେ ଦୋକାନ ଜାକ ଅର୍ଡର ଦେବାକୁ ପଡୁଛି ପିଠା ଯା ରହିଲେ ଅର୍ଡର ଦଉଛନ୍ତି।
ହୁଁ ପିଠା ବି ଦେବାକୁ ପଡିବ ନା, ନହେଲେ ସେମାନେ କେମିତି ଜାଣିବେ ଯେ ନେବେ ବୋଲିକିନା
ହଁ ହଁ ହଁ ଠିକ୍ ଠିକ୍ ଠିକ୍ ସେଇଆ ବି କେତେ ଖର୍ଚ୍ଚ ହେଇଯାଉଥିବ ନହିଁ ଏତେ ସାରା ବନେଇଲା ବେଳକୁ।
ହୁଁ।
ହଁ ହଁ ସତ କଥା ସେଇଆ ବି। ହଁ ତୁମେ ତ ଖାଇଲ ନା, ବଢ଼ିଆ ସେ।
ହଁ ଖାଇଲି। ତମେ ଯାଇନ କିଛ ଭୋଜିଆଡେ?
ମୁଁ ମୁଁ ଏବେ ଯାଇନି ମୁଁ ଏବେ ଘରେ ଅଛି। ଯିବି ଆଉ ଗୋଟେ ମାସ ପରେ ଅଛି ଯିବି। ସେଇଟା ତ ଲାଗିବ ମୋତେ। ମାନେ ଏମ୍ତି ବାହାଘର ଟା।
ଓହୋ।
ସେଡ଼ା ଲାଗିବ, ଦଶ ପନ୍ଦର ଦିନ। ଆରମାସ ଆଡ଼କୁ ଯିବି ଆଉ, ଆରମାସ। ଥର ଟିକେ କମି ଯାଇନଥିବ ଖରା ଟିକେ?
ହଁ ଜୁନ୍ ଠୁ ତ, ରଜଠୁ ତ ବର୍ଷା ଷ୍ଟାର୍ଟ ଆଉ।
ହଁ ସେଇଆ ତ ରଜଠୁ ତୁ ବର୍ଷା ଷ୍ଟାର୍ଟ ହବ ତାପରେ ତ ଟିକେ ଟିକେ କମି ଯାଇଥିବ। ଖରାପି ମାନେ ନର୍ମାଲ୍ ରହିବ ଯଦି? ବେଶୀ ବି ବର୍ଷା ହେଉନଥିବ ନାଇଁ? ହଁ ହଁ। ହଉ ହଉ ଏବେ କଣ କରୁଛ ତୁମେ ତାହେଲେ କର ଆଉ।
ହଁ ହଉ।
ହୋଉ ହୋଉ ରଖୁଛି।
ହଁ ହଁ।
ହଁ।
ହଁ।